ହଁ କ
ଆ ଖାବା ପିଆ ଜଳଖିଆ ଖାଇକିନା ବସିନୁ ଆଉ।
ଓ ହୋ। ହଁ ମୁଁ ବି ତ ଏବେ ବସିଥିଲି ମୁ ସେଥିାଇଁ ହଁ ମୁ କେବେ ବସିଛି। ଆଉ ଆପଣଙ୍କ ଆଡେ ଚାଷ କାମ ଆରମ୍ଭ ହେଲାଣି?
ହଁ ଏବ ବର୍ଷ ତ ବର୍ଷା ଟା ଭଲ ହେଲାନି ଆ ଗୁଆରେ ଚାଷ ଯେତେବେୁ ଆମର ଅଧା ସରନ୍ନ୍ତାନି ତଳି ଭଳି ଆମର ହେଇଯାଆନ୍ତନି ରଥଯାତ୍ରା ପୂର୍ବରୁ ଆମର ଟିକେ ରୁଆ ହୁଏ। ଏ ବର୍ଷ ଦୁମାସ ପହିଲା ତ ବର୍ଷା ବ ଜମା ବର୍ଷା ହେଲାନି ଦୋମାସୀ ବୋଲିକି ଏତେ ଡେରି ରେ ହେଇଛି ନହିଲଲେ ଏତେବେଳକୁ ଆମ ଧାନ ଗଛ ବଢିକି ରୁଆପୋତା ଆରମ୍ଭ ହୁଅନ୍ତାନି। ବର୍ଷା ହେଲାନି ଆଉ ତାପରେ ଏବେ ତ ବର୍ଷା ହେଇଛି ଆଉ ଚାଷ ବାସ କରିବା ଆରମ୍ଭ କରିଛନ୍ତି ତମର କେମିତି କଣ ଚାଷ କରୁଛନ୍ତି?
ହଁ ସେଇ ବର୍ଷା ପାଇଁ ତ ସବୁଆଡେ ସେଇ ଅସୁବିଧା ଏକା ଅସୁବିଧା ହଉଛି ଆଉ। ଆଉ ଆମର ବର୍ଷା ତ ସେଇ ଯୋଗୁ ନହେଲେ, ଆମର ଏତେବେଳ ତଳି ପଡି ସାରନ୍ତାଣି। ତ ତଳି ପଡି ସାରନ୍ତାଣି, କେତେ ଦିନରୁୁ ତଳି ହେଇକି ମାନେ ଧାନ ତ ମାନେ ରୁଆ ହବ ବୋଲି, ମାନେ ବିଲ କାଦୁଆ ସାରନ୍ତାଣି ଥରେ ଆ ସେଇଟା ତାପରେ ଆମର କଣ କହିଲେ, ଏବେ ଯୋଉ ବର୍ଷ କେତେ ଡେରି ହେଲା, ସେଥିପାଇଁ ଏବେ ଯୋଉ ଖତ ଲାଗିଛି ବିଲ ଏବେ ଯାଇ ଖତ ଲାଗିଲା ଆଉ ଭତ ପିନ୍ଧି ସାରିଲାଣି ଲୋକ ଏବେ ଗୁରେରେ ଲୋକମାନୋନେ ଆମର ଇଆଡେ ପକି ସାରିଲେଣି ତଳି ଯାହାର ଟିକେ ପାଣି ସୁବିଧା ରହୁଛି ଯୋଉ ବିଲୋରରେ ମାନେ ଗୋର ନଥାଏ କି ମାନେ ବର୍ଷା ହେଲେ ଟିକେ କାଦୁଆ ହେଇଯାଏ ଯାହା ବିଲ ଗା ପାଣି ରୁହେ।
ତ ସେଇ ବିଲ ଗା ସି ତାଙ୍କର ତଳି ପକେଇକି ମାନେ ଜଗିଲେଣି, ଯେହେତୁ ଏଇନା ଗାଈ ମାନେ ଜବତ ହେଇନାହାନ୍ତି, ଗୋଉଡ଼ ଆସିନାହାନ୍ତି ତ, ସେଥିପାଇଁ ସେ
ପ୍ରତିଦିନ ସନ୍ଧ୍ୟାରେ ଜଗୁଛନ୍ତି, ନହେଲେ ଗୋଟେ ଦିଟା ଜାଗାରେ ପଡିଛି, ସବୁ ଖାଇଦେବେ ଗାଲରୁ। ଆଉ ଆମର ୟା ପରେ ତଳି ମାନେ ଭିଜିଆ ହବ ଆମର କଣ କରୁନା ଧାନ କୁ ଭିଜେଇକି ପକଉ, ମାନେ ଯୋଉ ଶୁଖିଲା ତଳ ଜଣେ ଜଣେ ପକେଇଥାନ୍ତି ଆମେ ସେମିତି ପକଉନା ଗ ପୂଜା ହେଲାଠୁ ନେଇକି ବିଲରେ ଧାନ ପକଉ, ତାପରେ ଯୋଉ ପ ରୁଆ ପ ତା ତ ଜାଣିଥିବେ, ସେଠୁ ପୋତା ହେଇସାରିବ ଲୋକ ତ ସେତେବେଳକୁ ମିଳୁନାହାନ୍ତି ଆମର ସେମିତି ଖୋଳା ଜମ ପାଇଁ ସୁନା ଧାନ, ପୂଜା ଧାନ, ଏଇରା ଲଗଉ, ତା ତାହେଲେ ସେଇଟା ସେ କଣ କହିଲ, ଲଗେଇଲା ବେଳେ ଲୋକ ଟିକେ ରୁଆ ପୋତା ବେଳକୁ ଦେଖୁନାହାନ୍ତି, କେତେ ହଇରାଣ କରନ୍ତି। ଆଗରୁ ଆମେ ପଇସା ନେଇକି ତାଙ୍କୁ ଦେ ଉ ଆପଣଙ୍କ ଆଡେ କଣ ଚାଷ ହୁଏ ଧାନର
ଆମର ଯୋଉ ଆଗରେ ହଁ ଆମର ଆଗରେ ସବୁ ତା ଧାନ ଟା ବୁଣା ହୁଏ ଆଗ ଆମ ପିଲାଦିନ କଥା ମୁଁ କହୁଚି। ଧାନ ଟା ବୁଣା ହୁଏ ସେ ଟା ରଜ ଆର ପାଖରେ ବୁଣା ହୁଏ ତାପରେ ସେ ଧାନ ବ-ବ-ବର୍ଷା ପାଣିରେ ଉଠେ, ଉଠିକି ଗାରିଆ ବିଡା କରନ୍ତି, ତାପରେ ବଛା ଖେଳୁଆ କରନ୍ତି, ଏବେ ସେଇ ସିଷ୍ଟମ ଆଉ ନାହିଁ। ଏବେ ତ ସବୁ ଗଜେଇକି ଧାନ ତଳି ପକଉଛନ୍ତି, ସେ ତଳିଟା ଉଠୁଛି ଉଠିନେ ତାକୁ ରୁଆ ପ ତା କରୁଛନ୍ତି, ଏବେ ତ ମଣିଷ ବହୁତ ମହ ଗା, ମିଳିବାକୁ ବହୁତ କଷ୍ଟ, ମୋର ସେଠୁ ବାହାର ଜାଗାରୁୁ ଯାଇକି ଗାଡି ନେଇକି ଲୋ ଲୋକ ଆଣୁଛନ୍ତି, ଆଣିକିନା ସେ ଧାନ ରୁଆପୋତା କରୁଛନ୍ତି, ରୁଆପ ତା, କରୁଛନ୍ତି, ଏବ ବର୍ଷ ବା ବହୁତ ଡେରି ହେ ହେଲାଣି ବର୍ଷା ପାଣି, ବର୍ଷା ନ ଅଭାବରୁ ଏବେ ଆମର ତଳି ସବୁ ପଡୁଛି, ଆମ ର ନୁନା ଧାନ ପଡୁଛି, ଏଇ ଯୋଉ ହଜାରେ ଚଉଦ ପଡୁଛି। ବିରି ମୁଡି ଧାନ ପଢୁଛି, ଆଉ ଯୋଉ ସୂର୍ଯ୍ୟକାନ୍ତି ପଡୁଛି। ଶେଉଳ ପଣା, ପଡୁଛି ଆଉ ଏମିତି କେତେ ଚନ୍ଦ୍ରକାନ୍ତି, ଏଇ ଧାନ ଗୁରା ତଳି ସବୁ ପଡୁଚି। ଏଇ ଧାନ ଗୁଡାକ ସବୁ ଆଗ ଆଗ ହବ। ଆଗ ଆ ହବ ନୁନା ଧାନ ପୂର୍ବରୁ, ଏଇ ଧାନ ଗୁଡାକ ଆଗ କ ଆମଦାନୀ ହବ, ତାପରେ ନୁନା ଧାନ ଟା ହବ ତାପରେ ହବ ହଜାରେ ଚଉଦ। ଏମିତି ବିଭିନ୍ନ ପ୍ରକାରର ଧାନ ତା କରୁକୁ ତା କର ଏଇ ଯୋଉ ପୌଷ ମାସ ଯାଏ, ଆମର ଧାନ କଟା ଚାଲିଯାଏ। ହୁଏ ଏଇ ବର୍ଷ ତ ଆହୁରି ଅଧିକା ଟାଇ ହେଲାଣି ଆଉ ତମ ର କି କି ଚାଷ ଧାନ ପକେଇଚ?
ଆ ଆମର କଳା ଚମ୍ପା ସୁ ବସୁମତି । ବ ହବ ଆମର ଧାନ ଚାଷ ସହିତ ପନିପରିବା ଚାଷ ବି କରୁ। ହଁ ଯଦି ଧାନ ଚାଷ ସମୟରେ ଧାନ ଚାଷ ହୁଏ ଆଉ ପନିପରିବା ଆମର ଯେମି ବାଇଗଣ ଟମାଟର କୋବି ଏଇଟା ସବୁ ଶୀତ ଦିନିଆ ଲାଗେ। ଆଉ ଆମେ କଣ କରୁ ନା ବାଇଗଣା ଚାରା ସବୁ ଟମାଟୋ ବାଇଗଣ ମଞ୍ଜି ଶାଗୁ ଘରା ସବୁ ଆଣିକି ଆମର ବ ବ ବ ଚାଷ ସେଇଠୁ ବେପାରୀ ଆସିକି ନେଇଯାଆନ୍ତି କି ଆଉ ଆଉ ଆମର ସେ ଜାଣିଥିବେ ତ ସେଇ ଶୀତ ଦିନ ବେଳକୁ ମାନେ ବି ବହୁତ ଲସ୍ ହେଇଯଏ କାରଣ ପାଖକୁ ବେପାରୀ ତାଙ୍କୁ ବି ଅଧିକ ଅଧିକ କରିକି ଦେଇ ଦଉ ଆଉ ଆମର ଧାନ ଚାଷ ବି ସେମିତି ହୁଏ, ଆଉ ଧାନ ଚାଷ ପରେରେ ଅମଳ ଯୋଉଟା କାରଣ ଟ୍ରାକ୍ଟର ଅଭାବରୁ ଯୋଉ ମେସିନ୍ ଆସିବ ସିଏ ପୁଣି ବହୁତ ମାନେ କଣ କହିଲ? ଗୋଟେ ଦିଟା ଏ ମେସିନ୍ ହେ ଖା ଖରା ସେ ବହୁତ ପଇସା ମଗାନ୍ତି ଆଉ ତାପରେ ସେଟା ମଗେଇ ସାରିଲା, ପରେ ସେଠୁ ଜାଣିବେ କୁଟା ଗଦା ଦିଅ ଆଉ ଧାନ ତ ଜାଣିଛ ମଣ୍ଡିରେ ବିକ୍ରି କଲା ବେଳକୁ କେତେ ଅସୁବିଧା ହଉଛି ରା ରାତି ରାତି ଜଗିବାକୁ ପଡୁଛି ମାନେ ତଥା ବିି ସେଥିରେ ମାନେ ନେଲା ବେଳକୁ ଦାନ କଲାବେଳକୁ ପଇସା କରତି ତ ଆଉ ଯୋଉମାନେ ଆମେ ଧରି ନି ଜଗିକି ବସିଲେ ରାତି ଦିନ ସବୁବେଳେ ବସିଲେ ଇଆଡେ ବି ଆଉ ଅନ୍ୟ ଫସଲ ଯୋଉର ସେ ସବୁୁ କ୍ଷତି ହଉଛି ଆଉ ଧାନ ତ ଏବେ ଆ ଦେଖିବେ ଯେତିକି ଚାଷ ହଉଛି ସେତିକି ମିଳୁନି କାରଣ ବର୍ଷା ଭଲରେ ହଉନି। ଯେତେବେଳେ ଯହା ହୁ ତ ବହୁତ ଗଛ ନଷ୍ଟ ହଉଛି ଗାଈ ଗୋରୁ ବସିକି ଖାଇଯାଉଛି। ଏମିତି ବି ହଉଛି। ଆଉ ଆମର ତ ଏ ଏପଟେ ବହୁତ ସମସ୍ୟା ହଉଛି ଯେ ଗାଈଗୋରୁ ଗୋଟେ ଯେହେତୁ ଗୋଡ ମେଳ ନାହାନ୍ତି! ଆଉ ସମସ୍ତଙ୍କର ଘରେକି ଏତେ କୋଉଠି ଜବତ କରିବ ସେ ତଳି ପକଲେ ବି ସେମିତି ସେ କାର ବହୁତ ନଷ୍ଟ ହଉଛି ଆଉ ଧାନ ଚାଷ କଣ ନା ଆଉ ଧାନ ଲାଭ ନାହିଁ, କାରଣ ଆପଣ ଦେଖିଥିବେ ଯେତେ ମାନେ ବେପାରୀ ଆସ ଧାନ ନଲା ବେଳକୁ ସେମାନେ ବହୁତ ଅଳ୍ପ ରେଟରେ ନେଉଛନ୍ତି, ଧାନର ପରିମାଣ ଅନୁ ଅନସାରେ ମାନେ ପଇସା ଦଉନାହାନ୍ତି, ସେଥିପଟେ ବି ଲସ୍ ହଉଛି ଆଉ ଏବେ ତ ଦେିବଜରେ ମାନେ ଯୋଉ ଚାଷ କେତେ ଚାଷୀ ଯା ଋଣ ଣୁ କିନ୍ତୁ କୃଷି ଋଣ ଛାଡ ହଉନି ସେଥିପାଇଁ, ବି ମାନେ କୀଟନାଶ ହେଇଥିଲେ ଦେବେ ଜରେ ଦଉଥିଲା ଚାଷୀ ମାନେ ଏତେ ହନ୍ତସନ୍ତ ହଉଛନ୍ତି। ଆଉ ଆପଣଙ୍କ ଆଡେ ପସାର ଲାଭ ହଉଛି ନା ଆପଣଙ୍କର କ୍ଷତି ହଉଛି।
ନାଇଁ ନାଇଁ ଆମର ବି ବହୁତ କ୍ଷତି ଚାଷ ରେ ଆମର ହଉଛି। ହଁ ଯୋଉ ଧାନ ଟା ବା ଆମର ଉ ମାଗ୍ରଶିର ମାସରେ ସେ ଆମଦାନୀ କଲୁ ବିକି ହେଲା ଯାଇକିନା ଜ୍ୟେଷ୍ଠ ମାସରେ ମଣ୍ଡି ତ ଖୋଲୁ ନାହିଁ ଏଇ ମଣ୍ଡି ବହୁତ ଡେରିରେ ଖୋଲୁଛି ଆଉ ଯୋଉ ସେ ମଣ୍ଡି ଖୋଲିନେ ସିନା ଏଇ ଯୋଉ ବେପାରୀ ବ୍ୟବସାୟୀ ଲୋକ ଧାନ ଟା ଉଠାଇବ ଏଣେ ଧାନ ତା ଏତେ ଦାମ ରେ ଧାନ ଟାକୁ କରାଯାଉଛି ସାର ଔଷଧ ମୂଲ୍ୟା ଏଇସବୁ ବହୁତ ଖର୍ଚ୍ଚ ଧାନ ବିକିଲା ବେଳକୁ ବହୁତ ଚାଷୀ ମାନେ ହତାଶ ହେଇଯାଉଛନ୍ତି କିଛି ଲାଭ ମିଳୁନିଁ ଚାଷରେ। ସେଠୁ ସେଠୁ ଜେଷ୍ଠ ମାସରେ ଧାନ ଉ ଉଠେଇଲା ବେଳକୁ ଅଧା ମୂଷା ଖାଇଯାଉଛନ୍ତି ଅଧା ଚଢେଇ ଖାଇଯାଉଛନ୍ତି। ପା ପାରା ଖାଇଯାଉଛନ୍ତି ଚାଷୀ ମାନେ ଏତେ କ୍ଷତିର ସମ୍ମୁଖୀନ ହଉଛନ୍ତି ଏଣୁକୁ ଆଉ ସେଇଟା କହି ହଉନି। ବହୁତ କ୍ଷତି କାରଣ ଚାଷ କରିକି ଏଇଭଳିଆ କ୍ଷତି ସହିବାକୁ ନିହାତି ପଡୁଛି ଆଉ ସରକାର ତ କିଛି ବୁଝୁନାହାନ୍ତି। ଆଉ ଚାଷୀ ମାନଙ୍କୁ ଉନ୍ନତ କରାଉନାହାନ୍ତି ସେଇଥିରେ ଚାଷୀ ମାନେ ବହୁତ ଟକା ସହିକି ଚାଲିଛନ୍ତି ଆଉ ଆଉ ଏମିତି ଆମର ବହୁତ ଅସୁବିଧା ହଉଛି ଆମ ଧାନ ଏ ବର୍ଷ ବହୁତ ଲସ୍। ହେଲା ଅଧା ଧାନ ଖାଇଲେ ଚଢେଇ ଅଧା ଧାନ ଖାଇଲା ମୂଷା ଅଧା ଧାନ ଖାଇଲେ ପାରା ପାରା ଆମର ପ୍ରବଳ ଏଇଠି ବହୁତ ପାଆଁଶହ ଖଣ୍ଡେ ପାରା ଅଛନ୍ତି। ଏତେ ଦିନ ଧାନରା ରହିଲା ଠୁ ପାରାଙ୍କର ସେଇଟା ଆନନ୍ଦ ଭୋଜନ ହେଲା। ସେ ପାରା ତ ବହୁତ ଖୁସିରେ ଖାଇଲେ ଆମର ଏଇ ଯୋଉ ସାର ଔଷଧ ମୂଲିୟା ଦ୍ଵାରା କାମ କରିଥିଲିନୁ। ସେଇଟା ବହୁତ କ୍ଷତି ସଇନୁ ଏଇଟା ଆମର ବହୁତ ମନ ଦୁଃ ଖ ଆଉ ତମର ଆଉ କଣ କଣ କରୁଛ କି?
ହଁ ଆମର ଯେମିତି କହିଲେ ପନିପରିବା ଚାଷ ହୁଏ କୋବି ଲଗଉ ତ କୋବି ର କଣ କହିଲେ କୋବିରେ ଆମେ ବହୁତ କ୍ଷତି ସୁ କାରଣ କୋବି ଚାରା ଆପଣ କିଣିକି ଆଣିବେ ଯେହେତୁ ପୁରା ମାନେ ବଡ ବଡ ଜାଗାରେ ବହୁତ ଚାରା ଆସେ ତ ଚାରା ଆପଣ ଯେତିକିର ଆଣ କୋବି ଗୁରା ଦେଖିବେ ପ୍ରାୟତଃ ମାନେ କୋବି ହେଲା ପରେ ଯେତେ ଆପଣ ଔଷଧ ଛିଞ୍ଚନ୍ତୁ କିନ୍ତୁ ଯା ତାହେଲେ ପୋକ ଲାଗି ଯାଉଛନ୍ତି ତ ପୋକ ଲାଗିବ ପୋକରା଼ କୋବିରା ଆଉ କଣ ଲୋକ କିଣିବେ କି? ଅ ସେଟା ନଷ୍ଟ ହଉଛି ସେଟା ଆପଣ କଣ କଲେ ଗାଈ ଗୋରୁଙ୍କ ଆଗରେ ଫିଙ୍ଗିଦେଲେ ତ ସେଇ ବାଦକୁ ଯୋଉ ଚାରା ପଇସା ଟା ବି ସେଇ କୋବି ର ଉଠୁନି କୋବି ଟ ର ବହୁତ ଲସ ହେଇ ରହିଲା ଆମର। ଆଉ ତାପରେ ଆମେ ଲଗେଇଥିଲୁ ଯୋଉ ଝୁଡଙ୍ଗ ସବୁ ଝୁଡଙ୍ଗ ମଞ୍ଜି ଲଗେଇଥିଲୁ ଝୁଡଙ୍ଗ ଗୁଡା ବି କଣ ହେଲା ନା ଏଥର କଣ ହେଲା ମାନେ ଛୋଟ ଛୋଟ ପୁରା ଫୁଲରୁ କଷି ଦେେଲା ବେକୁ କିନ୍ତୁ ପାଚିଲା ଭଳିଆ ହେଇଯାଉଛି ଆଉ ଏଇରା ଏଇ ଯୋଉ ତାପରେ ଯେତେବେଳେ ଦେଖିଲୁ ଯେ ମାନେ ସକା ପ୍ରାୟ ଝୁଣ କେମିତି ହେଲା ଆଣିକି ତାର ଯୋଉ ସ୍ପ୍ରେ ଔଷଧ ମିଳୁଛି ଛିଞ୍ଚନ କଲୁ। ହେଲେ ତଥାପି ସେ ବଦଳିଲାନି ଅ ତାପରେ ସେ ଦେଖିଲା ବେଳକୁ ସେ ଯୋଉମା ମାନେ ଆମର ଯୋଉ ବର୍ଷ ବର୍ଷା ହଉନି ତ ସେଥିପାଇଁ ଆଉ ଆମର ସାରୁ ବି ସାରୁ ବିଲ କ ତ ସାରୁ ରେ କଣ ହେଲା ଏଇଥର ମାନେ ତଳ ମାଟି ଟିକେ ତଳୁଆ ଜାଗାରେ ଲଗେଇଦେଲୁ ସେଇ ତଳରେ ଲଗେଇଦେଲା ବେଳକୁ ଏପଟେ ମାନେ ଯୋଉ ପାଣି ପୁରା ବର୍ଷା ଯେତେବେଳେ ଟିକେ ଟିକେ ହୁଏ ପାଣି ଟା ମାଡିଯାଏ ତ ସାରୁ ଗଛ ପୁରା ମାନେ ପଚିଯାଏ। ପଚିଗଲାଠୁ ମାନେ ସାର ଉୁରା ବି ବାହାରିଲାନି ଆଉ ଯୋଉରା ବାହାରିଲା ପୁରା ଚେରୁଆ ହେଲା ଟିକେ ଟିକେ ହେରା ହେଲା। ଏ ସାରୁରୁୁ ବି ବହୁତ କ୍ଷତି ସହିଲୁ ଆଉ ଟମାଟୋ ବାଇଗଣ ପୁରା ଭଲ ହଉଛି। ଆଉ ଆଳୁ ବି କରିଥିଲୁ ସେରା ବି ଭଲ ହେଲା। କିନ୍ତୁ ଏଇଟ ର ବହୁତ କ୍ଷତି ଆଉ ଧାନ ଚାଷରେ ତ ମୁଁ କହିବି ସବୁଠୁ ବେଶୀ କ୍ଷତି। ହୋଉଛି ଧାନ ଚାଷ। କାରଣ ଆପଣ ମାଟି ସାଙ୍ଗରେ ମାଟି ହେଇକି ଖଟିବେ ବିଲରେ କିନ୍ତୁ ଦେଖିବେ ଯେତିକି ଆପଣ ଧାରେ ଆଣିଥିବେ ଲୋ ଲୋକଙ୍କଠୁ ଆଣିକି ଧରିନିଅ ବିଲ କରିଛନ୍ତି ତାଙ୍କ ସୁଧିଆ ଧାର ଦେଲା ବେଳକୁ ଆଉ ପଇସା ଆପଣ ଲାଭ ମାନେ ଟଙ୍କା ଟେ ପାଇବେନି ଏଇଟା ହଉଛି ଅସୁବିଧା। ଆଉ ଧାନ ଚାଷରେ ମାନେ କଣ କହିଲେ ଯେ ଉଁ ଯଦି ମାନେ ଠିକ ଟାଇମ ରେ ମଣ୍ଡିରେ ଧାନଟା ଉଠି ଯାଆନ୍ତା ତାହେଲେ ଆପଣ କିଛିଟା ପାଆନ୍ତେ ଯେହେତୁ ଉଠୁନି ଆପଣ ଫୁଣି ମୂଲିଆ ଲଗାନ୍ତୁ ବା ନିଜେ ଜଗନ୍ତୁ ସେଥିରେ ବହୁତ ପଇସା ଯେହେତୁ ଜଗେଇବେ ପୁଣି ଖାଇବେ ନା ନାଇଁ। ସେଇଟା ବହୁତ ଇଏ ହଉଛିଉ ମୁଁ ଟିକେ ରହୁଛି ଆପଣଙ୍କୁ ପରେ ଫୋନ କରିବି।
ହଉ ହଉ ହଉ ରଖ ହଁ। ଆଜି